ହଁ ଭଲ ଅଛି।
ଆ ମତେ ଜାଣିପାରିଲ ତ?
ହଁ ଜାଣି ତ ପାରିଲି‌।
ଆମେ ସ୍କୁଲରେ ମିଶିକି ପାଠ ପଢ଼ୁଥିଲେ।
ହଁ।
ହଁ ହେଲେ ଆଉ ତୁମର ସବୁ ସାଙ୍ଗ ମାନ, ଏ ରାଧା ଆ ସ୍ବେତା ଏମାନେ ସବୁ କଣ କରନ୍ତି?
ପାଠ ପଢା ତ ସରିଲା ପରେ, ଏ ମାନେ ସବୁ ତ ମାନେ ଯୋଉଠି ମିଶିକି ଥିଲୁ ତାପରେ ତ ସେମାନଙ୍କର ଅଲଗା ଅଲଗା ଜାଗାରେ ସବୁ ପଢୁଛନ୍ତି ନା ସେମାନେ।
ଆଉ ସେମାନେ ମଧ୍ୟ ସବୁ ପାଠ ପଢନ୍ତି, କଣ କଣ ସବୁ ପଢନ୍ତି? କିଏ କଣ ପଢନ୍ତି?
ବିଏ ସିଟି କରୁଛନ୍ତି, ଆଉ ମାନେ ଆଉ ଜଣେ ଅଛନ୍ତି ମୋର ସାଙ୍ଗ ଜଣେ, ସେଇଯା ମାନେ ବିଇଡି ପାଇଁ ପଢାପଢି କରୁଛନ୍ତି। ଆମ ଗୋଟେ ସାଙ୍ଗ ବି ସିଏ ଯୁକ୍ତ ଦୁଇ ଏମତି ଆଉ।
ହେଲେ ଆଉ ଗୋଟେ ଯୋଉ ତମର ସାଙ୍ଗ ଥିଲା, ପିଙ୍କି ବୋଲି ସେ ବାହା ହେଇଗଲାଣି ବୋଧେ, ମୁଁ ଶୁଣିବାକୁ ପାଇଲି।
ହଁ ବାହାଘର ବି କେତେ ଜଣଙ୍କର ହେଇଗଲାଣି।
କେତେ ଜଣଙ୍କ ବାହାଘର ମଧ୍ୟ ହେଇଗଲାଣି!
ହଁ।
ହେଲେ ମୁଁ ଭାବୁଥିଲି, ଆମ ସ୍କୁଲରେ ଯୋଉ ଯାହା ଆମେ ସବୁ ଯୋଉ କ୍ଲାସ ରେ ମିଶିକି ପାଠ ପଢୁଥିଲେ ଅ ସାଙ୍ଗମାନାନଙ୍କୁ ନେଇ ଗୋଟେ ବଣଭୋଜିର ଆୟୋଜନ କରିବା, କଣ କହୁଛ?
ହଁ ସେଇଟା ତ ବହୁତ ଭଲ କଥା।
ହେଲେ ତମେ ସବୁ କାହା କାହା କଣ୍ଟାକ୍ଟ୍ ରେ ଅଛ? ଯେପରି କାହାକୁ ତୁମେ ଡାକିପାରିବ।
ଁ ଯୋଉମାନଙ୍କ ସହିତ ମୋର ଯୋଗାଯୋଗ ଅଛି, ମୁଁ ତ ସେମାନଙ୍କୁ କହିପାରିବି। କିନ୍ତୁ ସେମାନେ ସମୟ ସୁବିଧା ଦେଖିକି, ଏମାନେ କଣ କେବେ କରିବା? କଥାବାର୍ତ୍ତା ହେଇକି ତାପରେ ଯାହା ସମସ୍ତେ ଯାହା, ଏଁ ଠିକ୍ ଭାବିବେ। କରିବା ଆଉ।
ହଁ ହେଲେ ମୁଁ ଭାବୁଛି ବଣଭୋଜିରେ କଣ ସବୁ ରୋଷେଇ କରିବା?
ନାଇଁ ଆଗେ ଆମେ କୋଉ ଜାଗା ଯିବା ସେଇଟା ଆଗେ ଠିକ କରିବା। ହେଲା?
ହଁ ହଁ ଏଇଟା ତ ମୁଁ ଭୁଲି ଯାଇଥିଲି।
ଆମେ ଆମେ ଯଦି, ମୁଁ ମତେ ଭଲ ଲାଗେ ମାନେ ଭିତରକନିକା କେବେ ଯାଇଛ?
ଆରେ ଭି ଭିତରକନିକା ଦେଖିଛୁ କି ଭିତରକନିକା?
ହଁ ମୁଁ ଯାଇଥିଲି, ଏଁ ସେଇଟା ବହୁତ ଭଲ ଜାଗା। ଆ ମାନେ ମୁଁ ଯେତେବେଳେ ଯାଇଥିଲି, ମାନେ ଘର ଲୋକଙ୍କ ସହିତ ସେତେବେଳେ ଆମେ ଯାଇଥିଲୁ ମିଶିକି, ଆଠ ଜଣ ଯାଇଥିଲୁ। ଫାଷ୍ଟ କଣ କଲୁ ନା? ଆ ଆମ ଅ ବହୁତ ଦୂର ସେଇଟା। ମାନେ ଆମକୁ ଜଣା ନଥିଲା, ବାଟ ଟା। ତାପରେ ଆମେ ଗଲା ବେଳେ ଆଗେ ଏଁ ଭୁଲିଗଲୁ, ଜାଣିପାରିଲୁନୁ ମାନେ ଅଲଗା ଆଡକୁ ପଳେଇ ଯାଇଥିଲୁ।
ହଁ ହଁ।
ପୁଣି ପଚାରିକି ଲୋକଙ୍କୁ, ତାପରେ ପୁଣି ଆସିଲୁ ଫେରିକି। ଏ, ତାପରେ ଯେତେବେଳେ ଯାଇ ପୁଣି ପହଞ୍ଚିଲୁ, ଆ ସେତେବେଳେ କଣ ହେଇଛି ନା ସେ ଜାଗା ଟା ଏମିତି ଥିଲା, କିଛି ଦୋକାନ-ଫୋକାନ କିଛି ନଥିଲା। ଖାଇବା ପାଇଁ କିଛି ନଥିଲା। ଆମେ ବି ଜାଣିନୁ, ଆମେ ଭାବିଲୁ ଖାଇବା ପିଇବାର ବ୍ୟବସ୍ଥା ସେଠି ଥିବ। ଏବେ ଆମେ ଯେତେବେଳେ ଗଲୁ, ସେଠି କିଛି ନଥିଲା, ସୁବିଧା ନଥିଲା।
ହଁ, ହଁ।
ତାପରେ ଏ, ସେ ଯୋଉ ବୋଟ୍ ରେ ଆମେ ବୁଲି ହଉ, ସେଇ ଟା କଣ ହେଇଛି ନା, ଏମିତି ତାର ଥିଲା ଯେ ଗୋଟେ ପୋଲ ଭଳିଆ ହେଇଛି, ରାସ୍ତା ଉପରୁ ମାନେ ବହୁତ ଏଇଟା ରହୁଛି ତଳେ, ମାନେ ଯେମତି ଆମେ ଯେମିତି ଡଙ୍ଗାରେ ଯାଉଛୁ, ନଦୀ ପାରି ହେଲାବେଳେ ଆମେ କଣ ଡଙ୍ଗା ଟା ଆସି କୂଳରେ ଲାଗୁଛି, ଆମେ ସେଠି ଗୋଡ଼ଟା ରଖି ଯାଉଛୁ। କିନ୍ତୁ ସେଇଠି କଣ ଥିଲା ନା ଅ, ଏଇ ଯୋଉ ପୋଲ ଭଳିଆ ହେଇଥିଲା, ସେଇଟା ହାଇଟ୍ ଭଳି ଉଚ୍ଚରେ ଥିଲା। ଆଉ ସେ ଯୋଉ ବୋଟ୍ ଟା ସେଟା ମାନେ ତଳେ ଥିଲା, ମାନେ ମାନେ ଯେମିତି ତମେ ଡେଇଁବାକୁ ପଡିବ ଉପରକୁ।
ହଁ, ବୁଝିପାରିଲି, ବୁଝିପାରିଲି, ତମେ କଣ କହିବାକୁ ଚାହୁଁଛ, ମୁଁ ବୁଝିପାରିଲି, ହଁ।
ତାପରେ ମତେ ଭାରି ଡର ଲାଗିଲା, ମୁଁ ଛୋଟ ଥିଲି। ମୁଁ କହିଲି, ଡେଇଁବି ଯଦି ଗଳି ପଡିବ, ସେଠୁ କୁମ୍ଭିର ତ ଚାରିପଟେ ଶୋଇଛନ୍ତି ସବୁ।
ହଁ, ହଁ, ସେଠାରେ ଆଉ କଣ କଣ ସବୁ ଜୀବ ଅଛନ୍ତି?
ହଁ, ତାପରେ ମୁଁ କହୁଚି। ଏ ତାପରେ ମୁଁ ଆଁ, ଘର ଲୋକ ତାପରେ ଧରିକି ମତେ ଟେକିକି ଛାଡିଲେ। ହାତରେ ଧରିକି ସେଇଠି, ତାପରେ ଆମେ ସମସ୍ତେ ବସ ଲୁ, ଯେତେବେଳେ ମାନେ ଏଁ, ଯେତେବେଳେ ଚାଲିଲେ, ମାନେ ବୋଟ୍ ଟା ସେତେବେଳେ ତାର ଯୋଉ ସାଉଣ୍ଡ ହୁଏ, ମାନେ ଯୋଉ ଶବ୍ଦ ଟା ବାହାରେ, ତାଧେରୁ ଯେତେବେଳେ ଯୋଉ ଆଁ, ମେସିନ୍ ଟା ଚାଲେ ନା, ହେଲେ ଚାଲିବ ନଦୀ ଭିତରେ, ସେ ସେଠୁ କଣ ହୁଏ ନା, କୁମ୍ଭୀର ସବୁ କଣ କରିଥିବେ ନା, ସେ ନଦୀ ଉଁ, କଡ଼ରେ ସେ ସବୁ ଶୋଇଥିବେ ଦିପଟେ। ଦିପଟେ ଶୋଇଥିବେ, କିନ୍ତୁ ଆମେ ଜାଣିପାରୁନୁ ଯେ କୁମ୍ଭୀର ଶୋଇଛନ୍ତି ବୋଲି। ଆମେ ଖାଲି କହୁଚୁ, କୁମ୍ଭୀର କାଇଁ, କୁମ୍ଭୀର କାଇଁ ତ ଦେଖା ଯାଉନାହାନ୍ତି, କିନ୍ତୁ ସିଏ ଯେ ଯେତେବେଳେ ଆର ଶବ୍ଦ ଟା ହୁଏ, ଏଁ ଚାଲିଲେ ସିଏ କଣ କରିବେ, ସାଙ୍ଗେ ସାଙ୍ଗେ ପାଣି ଭିତରକୁ ସବୁ ଖସିବେ, ମାନେ ଉପରେ ଥିବେ
ହଁ।
କଣ ଅଛି କହିଲ, ଯୋଉ ହେନ୍ତାଳ ବଣ। ହେନ୍ତାଳ ବଣ ଜାଣିଥିବ ନା, ଟା ଶୁଣିଥିବ ଏ ସେ ଫୁଲଗଛ ତାର ଚେର ଏମିତି ଥାଏ ଏଁ, ଗଛ ପୁରା ଡେଙ୍ଗା ଡେଙ୍ଗା ଥିବ, କିନ୍ତୁ ତଳ ଯୋଉ ଚେର ଗୁଡ଼ାକ ପୁରା ମାନେ ମା ଜାବୁଡିକି ଧରିଯିବ କଣ ମାନେ ମାଟିକୁ। ହଁ, ତାପରେ କୁମ୍ଭୀର କଣ କଲେ ନା ଏ ସବୁ ମାନେ ଖାଲି ତଳକୁ ଖସିବେ, ଏ ଆଇ ଚାଲିଲା ମାନେ ତଳୁକୁ ଖସିବେ। ତାପରେ ଆମେ, ଆମ ପୁରା ଦି ଘଣ୍ଟା ତା ଭିତରେ ବୁଲିଲୁ ବୁଲିଲୁ ଆ, ଦେଖିଲୁ ଖାଲି କୁମ୍ଭୀର ଦେଖିଲୁ, ଆହୁରି ବିଭିନ୍ନ ପ୍ରକାରର ପକ୍ଷୀ ସବୁ ଉ ତାଙ୍କ ନାଁ ଜାଣିନି, ଯାହା ସିନା ଗାଁରେ ଆମେ ଦେଖୁଚୁ, ସେଗୁଡା ଜାଣିଚୁ ଆଉ ସବୁ ବହୁତ ପ୍ରକାର ନୂଆ ନୂଆ ପକ୍ଷୀ ପକ୍ଷୀ ଚଢେଇ ମାଙ୍କ ମାନେ ଏ ମାଙ୍କଡ ଆଉ ଉ ଉ ଊ? ଏମି ସବୁ ଦେଖିଲୁ ଦେଖି ଦେଖିକି ବୁଲିକି?
ଅଛନ୍ତି ବୋଧେ ଆଉ।
ହଁ ସାପ ବି ସବୁ ଅଛନ୍ତି ଜଙ୍ଗଲ ଟା ନା ଆଉ?
ତମକୁ ଦେଖିକି ସବୁ ଭୟ ଲାଗିଲା ନାଇଁ।
ହଁ ମତେ ତ କୁମ୍ଭୀର ଦେଖିକି ବେଶୀ ମାନେ ଡର ଲାଗିଲା। ଏ ଯୋଉ ମାନେ ମୁଁ ଭାବୁଥାଏ କି ଏ ଏ ଆ ଉପରକୁ ପଳେଇ ଆସିବନି? ତ ଆମେ ଯୋଉଟି ଅଛୁ ତାପରେ? ସେଠୁ ଆମେ ଗଲୁ ସେ ମୋ ଭାଇ କହିଲା ନା ହେଟିକି ଆସିବନି ହେଠୁ? ତାପରେ ଆମେ ବୁଲାବୁଲି କଲୁ। ବୁଲାବୁଲି କରିକି ମାନେ ସେ ଆମକୁ ସେପଟେ ଛାଡିଦେଲେ। ନଦୀର ଆର ପଟେ ଛାଡିଲେ। ସେ ଆରପଟେ କଣ ହେଇଚି ନା ସେଠି ଏମିତି ସୁବିଧା ଅଛି। ତମେ ଯଦି ଖାଇବା ଜିନିଷ ଯାହା ରୋଷେଇ କରିବ କିନ୍ତୁ ସବୁ ଜିନିଷ ନେଇକି? ଯାଇଥିବ ମାନେ ଏ ଯୋଉ ଆଁ ରାସନ ଜିନିଷ ସବୁ ନେଇକି ଜି? ବ ସେଠି ସେମାନେ ଅଛନ୍ତି ଯାଇଁ ଘର ଅଛି ଲୋ? ଲୋକ ବି ରହୁଛନ୍ତି ସେମାନେ କଣ କରିବେ ନା ରୋଷେଇ ବାସ କରିଦେବେ। ପଇସା ନେବେ ପଇସା ନେବେ କିନ୍ତୁ ଆମେ ସ? ସବୁ ଜିନିଷ ଦବ ସି କିନ୍ତୁ ରୋଷେଇବାଷେଇ ସବୁ କରିଦେବେ। ମାନେ ଗୋଟେ ଭଲ ସୁବିଧା ମୁଁ ଦେଖିଲି ମତେ ଭାରି ଖୁସି ଲାଗିଲା ଏ କି ଆ? ହଁ।
ହେଲେ ତମେ ଯଉ ଯାଇ ଆସଛ ହେଲେ ତମେ ପୁରା ପ୍ରଣାଳୀ ଜାଣିଛ କେମିତି? ଯିବା କେମିତି ରୋଷେଇ ହବ କଣ ସବୁ ଦରକାର ପଡେ ତମେ ତାହେଲେ ସବୁ ଜାଣିଛ।
ହଁ ତାପରେ ଏତି ଦଉନୁ ତାପରେ ଆମେ କଣ କଲୁ ଗଲୁ। ସେଠି ସବୁଠୁ ତାଙ୍କ ସବୁ ଆମେ କହିଦେଲୁ ଆମେ ଏଇ ଜିନିଷ ସବୁ ମାନେ ଯାହା ନେଇଥିଲୁ। ସବୁ କାଢିଦେଲୁ ତାପରେ ସିଏ କଣ କଲେ ଚୁଲି ଲଗେଇଦେଲେ କାଠ ଅଛି ନା ଜଙ୍ଗଲ ଟା?
ହ ହଁ।
ଆ ସେ କଣ କଲେ। ଚୁଲି ଲଗେଇକି ଜାଳିକି ତାଙ୍କର ରୋଷେଇ କଲେ ମାନେ ଆମେ ଆମର ବୁଲିଲୁ। ଆମେ ତାଙ୍କୁ ସବୁ ଦେଇଦେଲୁ ଜିନିଷ ସେ ତାଙ୍କର ଆମେ ଚିକେନ କରିଥିଲୁ। ଆଉ କାକୁଡି ସାଲାଡ଼ ଆଉ ପାମ୍ପଡ଼। ଆଉ ଗୋଟେ କୋବି ନେଇଥିଲୁ ପକୋଡା ଛାଣିଲୁ। ତାର ଭାତ ଡାଲି ଏତିକି ମୋ ଆଗ? ଅସି ତାଙ୍କର ରୋଷେଇ କଲେ ଆମେ ଆମର ବୁଲିଲୁ ବୁ ବୁଲିଲୁ ବେଳକୁ? ସେପଟରେ ଗୋଟେ ପାର୍କ ଭଳିଆ କରିଛନ୍ତି ସେଇଠି?
ହଁ।
ମାନେ ଗୋଟେ ଗୌରୀ କୁମ୍ଭୀର ଲେଖା ହେଇଛି ଏ ମାନେ?
ହୁଁ ହୁଁ।
ଗୋଟେ ଧଳାଟେ ପୁରା ସିଏ ସେଠି ରହିଛି ହ? ହଁ ସେ ଜିନିଷ ସବୁ ରଖା ହେଇଛି। ମାନେ ଆଉ ଗୋଟେ କି କୁମ୍ଭୀର ତା ନାଁ ଲେଖା ହେଇଛି ମାନେ ବିଭିନ୍ନ ପ୍ରକାରର ନାଁ? ସବୁ ପ୍ରଜାତିର କୁମ୍ଭୀର ସେମାନଙ୍କୁ ସବୁ ସେଠି ରଖାାଯାଇଛି। ରଖା ହେଇଛି ପୋଖରୀ ଭଳିଆ ଏମିତି ହେଇଛି ମାନେ ତା ଭିତରେ ରହିଛନ୍ତି ସେ ସବୁ? ଅ ଲୁହାର ର ବାଡା ଦିଆ ହେଇଛି। ତାପରେ ଲେଖା ହେଇଛି ସବୁ ନା ସବୁ ଲେଖା ହେଇଛି କୋଉ କୋଉ କୁମ୍ଭୀର କଣ?
ହେଲେ କୋଉ କୁମ୍ଭୀର ପାଖକୁ କୁ ଆସସିଯାଏ ନାଇଁ ତ ବୋଟ ରେ ଗଲା ବେଳେ କି ଡଙ୍ଗାରେ ଗଲାବେଳେ କୁମ୍ଭୀର ପାଖକୁ ଆସିନାହିଁ ତ!
ନା ପାଖକୁ ଆସନ୍ତିନି ସେ କିନ୍ତୁ ସେ ଉପରେ ଥାଆନ୍ତି ମାନେ ପୁରା ଜଲଦି ସେ ତଳକୁ ପଳେଇ ଯାଆନ୍ତି ମାନେ ପାଣି ଭିତରକୁ ପଳେଇ ଆସନ୍ତି। ହ ରକେ ମାନେ ଅପ ଶବ୍ଦ ଶୁଣିଲା ମାନେ ସିଏ ପଳେଇ ଆସିବେ ଉପରୁକୁ। ସେଠୁ ଆମେ ସେଇଠି ସବୁ ଦେଖିଲୁ ବୁଲିିବାଲି ସେଠି ସବୁ ରଖିଛନ୍ତି। ବିଭିନ୍ନ ପ୍ରକାରର କୁମ୍ଭୀର। ତାପରେ ଏ ପାର୍କ ପାର୍କ ଗୋଟେ କରିଛନ୍ତି। ମାନେ ତମେ ବସିବ ଲୋକ ଆରାମ ସେ ବସିବେ ତାପରେ ଯୋଉ ଯୋଉ ଏ ଯୋଉ କୁକୁଡା ସବୁ ବୁଲନ୍ତି। ବଣ କୁକୁଡା ଭଳିଆ ସେଗୁଡା ବି ସମସ୍ତଙ୍କୁ ବୁଲୁଥାନ୍ତି ଆଉରି ମାଙ୍କଡ।
କୁକୁଡା ମାନଙ୍କୁ କେହି ଖାଆନ୍ତି ନାଇଁ କି?
ଅଁ ସେମାନେ ଖାଉଥିବେ ଯୋଉମାନେ ରହୁଛନ୍ତି ଆମେ ଆଉ ଅଁ ସେମାନେ ଧରା ଦିଅନ୍ତିନି ସେ ସେ ଯାହା କୁହନ୍ତି କି ସେମାନେ ପଳାନ୍ତି। ଆଉ ଆମେ ସେଇ ଯି ଆମ ରୋଷେଇ କଲା ଆମେ ତାଙ୍କୁ ପଚାରିଲୁ କି? ଆ ତମେ ବାଘ ସବୁ ମାନେ ତାର ଜାଲି ମାନେ ବୁଲା ହେଇଯାଇଛି। ଜିନ୍ତି ବାଘ ଫାଘ ବାହାରନ୍ତିନି ଜଙ୍ଗଲ ନା ନା ହଁ ବାଘ। ବାଘ ବି ବେଳେ ବେଳେ ବାହାରନ୍ତି ଆଉ ସେଇଥିପାଇ ଆମର ସବୁ ବୁଲି ଯାଇଛି କଣ? ଏଇ ଯୋଉ ଲୁହାର ସବୁ ଲୁହାର ସବୁ ବୁଲି ଯାଇଛି। ହଁ ମାନେ ଏମତି ସବୁ ବୁଲିବାଲିକି ଖାଇ ପିଇକି ବହୁତ ମାନେ ଭଲରେ ଯାହା ଉପଭୋଗ କଲୁ। ତାପରେ ଘରକୁ ଆସିଲୁ ଆଉ ସେଇଠିକି ଯଦି ସମସ୍ତ। ମିଶିକି ଯିବା ଆ ତାହେଲେ ଭଲ ହବ।
ଛି ଛି। ଆରେ ପ ସମସ୍ତେ ସିନା ନେଚର ଗୋଟେ ମଜା ନେଲେ ବହୁତ ମଜା ଆସିବ। ଧାରେ ତମେ ତ ବହୁତ ବଢିଆ କଥା ଜାଣିଛ।
ହୁଁ ପ୍ରାକୃତିକ ମାନେ ଜାଗା ଗୁରାକ ଭଲ ଲାଗେ ନା।
ହଁ ପାହାଡ ଜଙ୍ଗଲ ଝରଣା ଥିବ। ସେ ମଝିରେ ରା ରୋଷେଇ ହବ ସାଙ୍ଗ ସାନ ସାଙ୍ଗସାଥି ମାନଙ୍କ ସହିତ। କଥାବାର୍ତ୍ତା ଏଇ ହସ ମଜାରେ ଯୋଉ ମଜା ଅଛି ସେ ମଜା ଆଉ କୋଉଠୁ ମିଳିବ।
ହଁ ସେଇଟା ତ ଠିକ।
ହଁ ହଉ ତମେ ସମସ୍ତ ସହିତ ସମ୍ପର୍କ କର ମୁଁ ମଧ୍ୟ ଯାହା ଯାହା ସମ୍ପର୍କରେ ଅଛି ମୁଁ ସେମାନଙ୍କୁ ଯୋଗାଯୋଗ କରିବି। ତାପରେ ଆମେ ଗୋଟିଏ ତାରିଖ ମନୋନୀତ କରିବା ଆମେ ଯିବା।
ହଁ।
ହ୍ୟାଲୋ ହଁ ଠିକ ଅଛି।
ହଁ
ହଁ ରଖିଲି।
ହଁ।